ହାଲୋ। ମୁଁ କହିଲି କଣ କରୁଥିଲ କି?
ହଁ ନ୍ତି କୁହନ୍ତୁ?
ମୁଁ କହିଲି। କଣ କରୁଥିଲ?
ବୁ ଏଇଠି ବୁଲୁଥିଲ ତମେ।
ହଁ ମୁଁ ଏଇଠି ବସଥିଲି ହଁ, ଆଉ ତମ ଆଡେ କଣ ପୂଜା କେମିତି ହଉଛି?
ଆମର ତ ଗଣେଶ ପୂଜା ସ୍କୁଲ ମାନଙ୍କେରେ ତ ସେମୀତି ନର୍ମାଲି ହୁଏ ଗାଁ ରେ ବି କରାହଉଛି ଗଣେଶ ପୂଜା। ଗାଁ ରେ ଯୋଉମାନେ ବଡ଼ ପିଲାମାନେ ଅଛନ୍ତି ସେମାନେ ସବୁ ମୂର୍ତ୍ତି ଆଣିକି ଗାଁରେ ଏମିତି କରୁଛନ୍ତି ଆଉ ପୂଜା ଆଉ।
ଓହୋ ଆମର ଏପଟେ ଭାବିଛୁ ଆମେ ଝିଅ ମାନେ ଯେତେକ ଆମ ସାହିରେ ଏବେ ନୂଆ ମାନେ ଷ୍ଟାର୍ଟ କି ଗଣେଶ ପୂଜା କରିବୁ ଯେ ଆଉ ସେଥିପାଇଁ ସମସ୍ତଙ୍କ ମତାମତ ଟିକେ ନଉଥିଲି ଆଉ। ଆଉ କେମିତି କଣ କଲେ ଟିକେ ଭଲ ହବ କହିଲ?
ହଁ ଆମର ତ ଆପଣ ଯଦି ଫାଷ୍ଟ ଟାଇମ୍ କରୁଛନ୍ତି ସେମିତି ମୂର୍ତ୍ତି ଛୋଟ ତାପରେ ଯାହା ଯେମିତି ପୂଜା ସଜବାଜ ଟିକେ କରନ୍ତି ଝାଲର୍ ଫାଲର୍ ଯେମିତି ଲଗାଯାଏ। ସେ ସବୁ ଝାଲର ଟିକେ ଆଣିବେ କିଣିକି ଯାହା ଟିକେ ଡେକୋରେସନ୍ କରିବେ ଲିଚୁ ଫିଚୁ ହବ ଯଦି ବି ଭଲ କଥା। ସୁନ୍ଦର ଲାଗିବ ଟିକେ ରାତି ଟାଇମ୍ ରେ।
ସେ ସବୁ ଡେକୋରେସନ କରିବା ପାଇଁ ସୁନ୍ଦର ଲାଗିବ। ଫୁଲ ମାନେ ପ୍ଲାଷ୍ଟିକରେ ଯୋଉ ଫୁଲ ମିଳୁଛି ସେଇ ସବୁରେ ବି ସଜେଇ ପାରିବେ।
ଓ ଏମିତି କଥା ତାହାଲେ।
ହଁ ତମେ କେମିତି ହାତ ବିଜୟୀ କରି ଦେଉଛ?
ଆମେ ଭାବୁଥିଲୁ ଏବେ ଯୋଉ ଏତେ ତ ଆମ ପାଖରେ ଏବେ ନାହିଁ ପଇସା ନା। ଏ ନୂଆକି କ
ନାଁ।
ରାତିରେ ମୂର୍ତ୍ତି ତିଆରି କରିବି ନା ଆଉ ଟିକେ ଆଗରେ ଟେଣ୍ଟ୍ ଫେଣ୍ଟ୍ ଟାଙ୍ଗୀ ଦେଇକିନା ପୂଜା ବାସ କରିଥାନ୍ତୁ ତାପରେ ଯଦି ଲୋକମାନେ ଗାଁ କିଛି ସାହାଯ୍ୟ କରନ୍ତେ ଆ ସେଥିରେ ଟିକେ ଭୋଜି ଭାତ କରନ୍ତୁ ଲୋକମାନଙ୍କୁ ସାଇ ଟା ଖାଇବାକୁ ଦିଅନ୍ତୁ ଆଉ। ପ୍ରସାଦ ଟିକେ ଦିଅନ୍ତୁ ଆଉ।
ହଁ ସେଇଟା ବି ଭଲ। ଯେତେ ଜଣ କରିବେ ମିଳିମିଶିକି ଚାନ୍ଦା କରିଦେବେ, ମାନେ ଯେତିକି ଭିତରେ ବଟବୁଉଥିବ ଆଉ। ତା ଭିତରେ ଭୋଜି ଭାତଟା ରଖିବେ କରିବା ପାଇଁ।
ଆଉ ତମ ସେପଟ ସେପ ମାନେ ଘରେ ଗାଁ ରେ ଗଣେଶ ପୂଜା କରୁଛନ୍ତି ନା କରୁ ନାହାଁନ୍ତି?
ହଁ ଆମର କରାଯାଏ ଘରେ ବି ତ ଆମେ କରୁ କିନ୍ତୁ ଏବେ ଗାଁ ରେ ତ ଭାଇ ମାନେ ସବୁ ମାନେ ଗାଁରେ ଅଛନ୍ତି ପାଲା ମାନେ। ସେମାନେ ସବୁ ମୂର୍ତ୍ତି ଆଣି କରୁଛନ୍ତି। ହୁମ ବି ହୁଏ ସେଇଦିନ ଯୋଉ ଫାଷ୍ଟ ଯୋଉ ଦିନ ପୂଜା ହୁଏ।
ତା ପାଇଁ ସବୁ ପିଲାମାନେ ଯାଆନ୍ତି ନଦୀ କି ପାଖାପାଖି ଯାହା ଜାଗା ଅଛି ପାଣି ପାଣି ଯୋଉଠି ମିଳିବ। ସେଠି ଯାଆନ୍ତି ପାଣି ଆଣନ୍ତି ପୂଜା ହୁଏ ସବୁ ଯାହା ସବୁ କିଣିକି ଡେକୋରେସନ ବି ସଜାନ୍ତି ଲିଚୁ ଲାଇଟ ହଉ ପୁରା ରୋଡ ଆମର ସଜାଡେ ରୋଡ ଉପୁରା ଯୋଟେ ହୁଏ। ସେଇ ଜାଗା ଟିକେ ପୁରା ସଜା ଯାଏ।
ଓହୋ। ଆଗୁରୁ ତ ଆମେ ସ୍କୁଲ ଟାଇମରେ ଗଣେଶ କେତେ ଭଲ ସେ କରୁ ଆମ୍ବପତ ଟାଙ୍ଗି କିିନା ସେ ଝାଲେରି ଟାଙ୍ଗି କିନା। ବ୍ରହ୍ମଉତ୍ସ ଆଗୁରୁ ହୁଏ। ତାପରେ ପୁଣି ଯେବେ କଲେଜ ପଢିଲେ ସେବେ ଟିକେ କମିଗଲା, ଏତ ଆଉ ଧ୍ୟାନ ଦେଲେନି। ଏବେ ସବୁ ଭାବିଛୁ କି ଗଣେଶ ପୂଜା ହଉନି କରିବା ପାଇଁ ଗୋଟେ ସାହି ରେ ଗଣେଶ ପୂଜା ଭଲ ସେ। ଝିଅ ମାନ ସବୁ ମିଶିକି ଝିଅ ମାନ ପୁଅ ମାନେ ମିଶିକି ଆଉ।
ହଁ ମିଶିକି କଲେ ଭଲ ବେସ ଯେତେ ଜଣ ମିଶିବେ ସେଇ ଅନୁସାରେ ସେତିକି ଭିତରେ ବଜେଟରେ ପଇସା କରିବେ ଯାହା ଯାହା ଯେମିତି ସଜାସଜି କରିବା ଟ ନିଶ୍ଚିନ୍ତ ଯାହା କରିବେ ସେଇ ଭିତରେ ରେ ଖାଇବା ପାଇଁ କରିବେ ଦେଖିବେ ହଉଛି ନାଇଁ ନହଲେ ଆଉ ଯେତିକି ହାତରୁ ପଡିବ ଦେବେ। ସେମିତି କିଛି କରନ୍ତୁ।
ହୁଁ ଚାକତି ହେଲେ ଭଲ ହବ ନା?
ହଁ। ଲଡୁ ବି ଯଦି କି ଆଣିବି ଆ ଲଡୁ ଠାକୁରଙ୍କର ପ୍ରିୟ ନା ଲଡୁ ଭୋଗଡା ବି କରିପାରିବେ।
ଆମର ଏଥୀରେ କଣ ଆମ ଗାଁ ପାଖରେ ଗୋଟେ ଅଛି ମାର୍କେଟ ମାନେ ଗାଁରେ ଅଛି। ସେଠି ମାନେ ଭଲ ସେ ପୁରା ହୁଏ ମାନେ ଗ ଗଣେଶ ପୂଜା ପୁରା ମାନେ ଯୋଉ ଛଅ ସାତ ଆଠ ଜାଗାରେ ହୁଏ ହେଲା। ଆଉ ସେମାନେ ଚାରି ଧାମ ତିଆରି କରନ୍ତି ଯେମିତି କରିଥିଲେ ଦିବସ ତଳେ ପୁରୀ। ଆଉ ତାପରେ ସେ ଅଯୋଧ୍ୟା। ତାପରେ ସେଠି କରିଥିଲେ ଏବେ ସେ କଣ କହୁଛନ୍ତି ବୃନ୍ଦାବନ କରିବେ ବୋଲି। ଏ ତ ଗାଁ ରୁ ଆହୁରି ଆଠ ନଅ କିଲୋମିଟର ତ ସବୁ ମାନେ ଗାଁ ରେ ଆମେ ତ ହଉନି ନା। ଆମେ ଭାବଛୁ ଗାଁରେ ବି ମାନେ ଆମ ଘର ପାଖରେ ସବୁ କରିବା ପାଇଁ। ଗଣେଶ ପୂଜା ଏମତି ଲୋକ ବାକ ସବୁ ଆସିକିନା ପୁଷ୍ପାଞଳୀ ଟିକେ ଦେଇପାରୁଥିବେ।
ହଁ ସବୁ ଲୋକମାନ ତ ଯାଇପ ନା ସ୍କୁଲ କୁ ପିଲାମାନେ ଖାଲି ଆଲାଉ କରନ୍ତି ସ୍କୁଲରେ ଏମିତି ହେଲେ ଭିତରେ କଲେ ଗାଁ ରେ ବି କିଛି ଜଣ ଯାଇକି ସେଇଠି ପୂଜା ଦେଖିପାରିବେ।
ସେୟା ତ ଭାବୁଛୁ। ଆଉ ଟିକେ କେମିତି ଟିକେ ସଜାସଜି ହେଲେ ଟିକେ ଭଲ ଲାଗିବ ଟିକେ ଆଇଡିଆ ଦଉନୁ।
ହଁ ଯୋଉ ଆଉ ଗୋଟେ ତ ଲାଗେ। ମୂର୍ତ୍ତି ପଛପଟେ ବି ଗୋଟେ ଝାଲଟେ ଲାଗେ ଠାକୁରଙ୍କର ମୁଁକୁଟ ଭଳିଆ ହେଇକି ପଛକୁ ସେଇଗୁଡାକ କିଣିବି ଯଦି।
ମେଢ ମେଢ ବି ଲଗେଇଲେ ଭଲ ହବ ତାସଇତ।
ହଁ ଆଉ ଯୋଉ ଗୋଟେ ଲାଇଟ୍ କିଣା ଯାଏ ପୁରାକୁ ଓସାର ଲାଇଟ୍ ଯୋଉ ଗ୍ରୀନ୍ ୟେଲୋ ବ୍ଲୁ ଏ ସବୁ ସବୁ କଲର ଲାଇଟ ଲାଗେ ସେଇଗୁଡାକ ବି ସୁନ୍ଦର ଲାଗିବ ରାତି ଟାଇମ ପାଇଁ।
ଓହୋ ଆଉ ଆମେ ଭାବିଚୁ ଏ ବଛ ମୂର୍ତ୍ତି ତିଆରି କରିବୁ ବୋଲି। ଆଉ କୋଉଠି କଣ ତିଆରି? ଉପରକୁ ଯଣିଚକି କିଏ ତିଆରି କରୁଛି ଚିହନା ଜଣା କିଏ ଅଛନ୍ତି କି।
ହଁ ଆ ସବୁ ତ ମାର୍କେଟ ରେ ଠିକ ଗଣେଶ ପୂଜା ଟାଇମ ଆସି ସବୁ ବିକ୍ରି ହୁଏ। ମାର୍କେଟ ଗୁଡିକରେ ଆଉ ଯଦି ବଡ ମୂର୍ତ୍ତି ଆଣିବେ କିଏ ସେଇ ଜାଗାରେ କରୁଛନ୍ତି।
ନା ଆମେ ଭାବିଛୁ ଆମେ ହଁ। ତିଆରି କରିବୁ ବୋଲି ଘରେ ସେ ମାର୍କେଟ ରୁ କଣ କଇଲ କିଣିକି ଆଣେଲେ। ଜି ଏ ଅଧିକ ରେଟ ନବ କମରେ କିଣିଦେଲେ କମ ଇଏରେ ବି। ମାନେ ତିଆରି କଲେ କମ ଇଏ ବି ନେବେ।
ହଁ ଭଲ ନିଜେ ମାଟି ଆଣିକି ତିଆରି କରିବା ସେଇଟା ତ ଭଲ କଥା।
ତ ନିଜେ ଯା। ଚାହିଁବୁ କେମିତି କରିବା ପାଇଁ ଠାକୁରଙ୍କୁ କରିବି ଆମେ ପାରିବୁ ସେଇ ଡିଜାଇନରେ।
ହଁ ଯେତେ ଜଣ ମିଶିକି ସେଇ ପୂଜା ଟା କରୁିଚୁ ସେତକି ଜଣ ମିଶିକି କଲେ ଭଲ ହୁଅନ୍ତା। ନିଜ ହାତରେ କଲେ ଭଲ।
ହୁଁ ଆଉ ଟିକେ ଭାବିଛୁ ଟିକେ ସମସ୍ତେ। ଟିକେ ଅରୁଆନ ଟାଲମା ଖୋଟା ଦେବ ପାଇଁ ଭାବିଛୁ ଠାକୁରଙ୍କ ପ୍ରସାଦ। ସବୁ ଖାଇବେ ନା ପୂଜା ଗଲେ। କେତେ କଣ ବଜେଟ ମାନେ କଲେ ମାନେ ଜଣଙ୍କ ହବ ମତେ ଟିକେ କହିଲ। ଆମେ ପିଲା ପନ୍ଦର ଜଣ କି କୋଡିଏ ଜଣ କରୁଚୁ।
ଓହୋ କୋଡିଏ ଜଣ ପିଲା ହେଲେ ଝିଅ ମାନ ତ କରୁଛ। ତାହେଲେ ସେଇ ପାଞ୍ଚଶହ ଭିତରେ କରିବେ ଦେଖିକି ଖବା ପାଇଁ ବି କରିଛନ୍ତି ନା।
ହଁ ଆଉ ଗାଁ ଲୋକ ବି କିଛି ସାହାଯ୍ୟ କଲେ ଭଲ ହବ।
ହଁ ସେମାନଙ୍କୁ ବି କିଛି ମାଗିଦେବେ ସେମିତି ଯୋଉ ଗଣେଶ ପୂଜା କରୁଛନ୍ତି ବୋଲି କହିକି ମାଗିବେ। ସୋନିକି ସାହାଯ୍ୟ କରିବେ ମିଶିକି ଦେଖିଦେବେ ଯେତିକି ହଉଛି। ତାପରେ ପୁଣି ଭୋଗରାଗ ଜିନିଷ ସବୁ ଆସିବ ସବୁ ଠାକୁରଙ୍କର ଯାହା ସବୁ ସଜେଇବା ଜିନିଷ ବି ସେଇ ସବୁ ଆଣିବ। ତ ଯାହା ଲାଇଟ ଫାଇଟ। ତା ପାଇଁ ବି ଖର୍ଚ ହେଇଯିବ ଆଉ ଏତିକି ବଳିବ ପୁଣି ସେଇ ଭିତରେ ଯେମିତି ପୁଣି ଭୋଜିଟା ହଉଥିବ। ସେତିକି ଭିତରେ ଯଦି କୋଡିଏ ଜଣ ପାଖାପାଖି କରୁଛନ୍ତି ତ ପାଞ୍ଚଶହ ହେଲେ। ହଁ ହେଇଯିବ।
ହଉ ତମେ ତମେ କେମିତି ଗଣେଶ ପୂଜା କଲେ କେମିତି ସବଜସୁଜି କର।
ହଁ ଆମର ତ ସେଇ ସେମ ବି ଆମେ ବିଉ ଗଣେଶ ପୂଜା ଆଣୁ ମୂର୍ତ୍ତି ଆଣୁ। ତାପରେ ଏମିତି ସବୁ ଅଲଗା ଅଲଗା ଡିଜାଇନ ର ଝାଲର ଆଣୁ ସ ଯୋଉ ଅଠାବ ବନଉ ମଇଦାରେ। ଅଠା ବନ‌ଇ କିି। ସେଥିରେ ସବୁ ଯୋଉ କାଗଜ ଆସ ସେ ପେପର ତାକୁ କଇଁଚିରେ ନିଜେ ହାତ ରେ କାଟିକି ସେଥିରେ ସବୁ ନୂଆ ନୂ ଝାଲ। ବନ‌ଉ ସେ ସବୁ ସଜେଇକରୁ ସଜେଇକି ରଖୁ ଆଉ ତାପରେ ଭୋଗରାଗ ଯାହା ତ ଲିଷ୍ଟ ବନଉ ପୂର୍ବରୁ ଲିଷ୍ଟ ବନ ସେ ଭୋଗରାଗ ଯାହା ସବୁ ଜିନିଷ ଆସେ। ଠାକୁରଙ୍କର ହୁମ୍ ପାଇଁ କାଠ ଏରା ଯାହା ସବୁ ଆସେ କିଣିକି ଆଣି ପକଉ। ଆମର ବି ସେମ୍ତି ଭୋଜି ଭାତ ଦିଆଯାଏ ଯେ ଆମେ ତ ଝିଅ ମାନେ କେବେ କରିନୁ। ଆମର ଗୋଟେ ଭାଇ ମାନେ କଣ ସେମାନେ ସବୁ ଦାୟିତ୍ୱ ନିୟନ୍ତି ଆମେ ଏମ୍ତି ଖାଲି ସାହାର୍ଯ୍ୟ କଣ କରୁ ଟିକେ ଆଉ।
ଅ ହଁ ଆ ନୁଆ ଡ୍ରେସ୍ ବି ପିନ୍ଧିଆ ପାଇଁ।
ହଁ-ହଁ ନୂଆ ଡ୍ରେସ୍ ବି ପିନ୍ଧୁ। ହଁ ସେଇଦିନ ତ ‌ଆମେ ଡ୍ରେସ୍ ପିନ୍ଧି ଦଉ।
ଓହୋ, ସେଦିନ ଉପାସ୍ ରୁହ ତ ପୁଷ୍ପାଞ୍ଜଳି ଦେଇସାରିଲା ପରେ ଖାଅ।
ହଁ ପୁଷ୍ପାଞ୍ଜଳି ଦେଇ ସାରିଲା ପରେ ଖାଉ।
ଓହୋ, ମାନେ ଏବେ ଭାବିଚୁ କଣ କହିଲ ଟିକେ ଏବେ ନୂଆ କି କରୁଚୁ ନା ଆଉ ମାନେ କଣ କଲେ ଭଲସେ କଲେ ଲୋକ ବାକ ଆସିବେ ଟିକା ଆମ ପାଖକୁ। ପଇସା ଦେବେ ଆମେ ଭାବିଚୁ ଟିକେ ଭଜନ ସନ୍ଧ୍ୟା କରିବା ପାଇଁ ହେଲା। ଭଜନ ସନ୍ଧ୍ୟାରେ କେତେ କଣ ଖର୍ଚ ହବ ‌ଟିକେ ଜାଣିଚ କି? କଣ ଗୋଟେ ଆଇଡିଆ ଦେଇପାରିବ କି?
ହଁ ଭଜନ ସନ୍ଧ୍ୟା ତ କଲେ ଭଲ କଥା। ତାପରେ ଭଜନ ସନ୍ଧ୍ୟା ତ କେତେ କଣ ଖର୍ଚ୍ଚ ହବ ଜାଣନି କିନ୍ତୁ ଭଜନ ସନ୍ଧ୍ୟା ତା ସହିତ ଯୋଉ ମାନେ ଏଇ ଯୋଉ ଅନ୍ଧ ପିଲା ମାନେ ରହୁଚନ୍ତି ସେମାନଙ୍କୁ ବି ଡାକିକି ସେମାନେ ଗୀତ ଗାଉଚନ୍ତି ସେଇଗୁଡାକ ଦେଖିବା ପାଇଁ ବି ଲୋ କମାନେ ବହୁତ୍ ଭିଡ ହଉଚନ୍ତି। ସେମାନେ ଯୋଉମାନେ ହଁ ଅନାଥ ଆସ୍ରମରେ ଯୋଉ ପିଲାମାନେ ରହୁଚନ୍ତି ସେମାନଙ୍କୁ ବି ଡାକିକିନା ସେମାନେ ଯୋଉ ଗାଉଚନ୍ତି ସେଇଟା ଶୁଣିବା ପାଇଁ ଲୋକ କମାନେ ବହୁତ୍ ସେଇଟା ବି ଯଦି କରିବେ ଭଲ କଥା ଡାକିବେ ନହେଲେ ସେତେବେଳେ ଯ ଭଜନ ସନ୍ଧ୍ୟା କରିବେ।
ଓ ହଁ ଭଲ ହୁଅନ୍ତା ଟିକେ ନା? ଆଉ ସେ
ତାପରେ ଆ ଝିଅମାନେ ବି କରୁଚନ୍ତି ଲୋ କମାନେ ଖୁସି ହେବେ ଆସିବେ ବହୁତ୍ ଦେଖିବା ପାଇଁ ସେଇ ପୂଜା ଗଣେଶ ପୂଜା।
ହଁ ଆମେ ଭାବିଚୁ କାରଣ ଝିଅ ପିଲା କେବେ ଗଣେଶ ପୂଜା କରନ୍ତିନି। ଗଣେଶ ମୂର୍ତ୍ତି କରନ୍ତି ଆମେ ଟିକେ ଭାବିଚୁ ଏବେ କରିବା ପାଇଁ। ପୁଅ ପିଲା କିଛି-କିଛି ସାହାଯ୍ୟ କରୁଚନ୍ତି ଆମୁକୁ।
ଓହୋ ହଁ ଆମେ ତ ଝିଅମାନେ ସ୍କୁଲରେ ହିଁ କରିଦିଅନ୍ତି, ସେଇଟା ଭଲ ଗାଁରା କରୁଚନ୍ତି ଗୋଟେ।
ନା ଆଗରୁ ସ୍କୁଲରେ ଭଲସେ କରାଯାଏ ଆଉ ସ୍କୁଲ ତ ସଇଲା ଆଉ କେହି ଗଣେଶ ପୂଜା ଭଲ ଅଗୁରୁ ପର୍ବପର୍ବାଣୀ ପୁରା ଭଲସେ ହୁଏ, ଏବେ ସବୁ କମି ଯାଇଚି। ଏଇଆ ଭଲସେ କରୁନାହାନ୍ତି କିଛି ନାହିଁ।
ହୁଁ।
ହୁଁ।
ସମସ୍ତେ ଭୁଲି-ଭୁଲି ଗଲେଣି ଧୀରେ-ଧୀରେ।
ହଁ। ମୁଁ ଏଇଆ କହିବି ବୋଲି ଫୋନ୍ କରିୁଥିଲି କେନ୍ତି କଣ ଗଣେଶ ପୂଜା ହଉଚି ଇଏ ସିଏ। ଆଉ ଗଣେଶ ପୂଜା କୁ ଆସିବ ହେଲା।
ହଁ।
ଆସିବ ଆଉ ଠାକୁରଙ୍କ ପାଇଁ ହଁ ତମେ ଟିକେ ମାନେ ଖୋଜିବ ଆମକୁ କେମିତି କଣ ହେଇଚି ହେଲା। ଆଉ ମୁଁ ରଖୁଚି, ତମକୁ ପରେ ଫୋନ୍ କରିବି ହେଲା।
ହଁ ହଁ ଠିକ୍ ଅଛି।